ହାଲୋ।
ହଁ ଭାଇ ଜୟେ ଜଗନ୍ନାଥ।
ଜୟେ ଜଗନ୍ନାଥ।
କେମିତି ଅଛନ୍ତି?
ଭଲ ଅଛି ଭଲ ଅଛି। ଆପଣ କେମିତି ଅଛି?
ହଁ ଫଳିବ ଦେଖିଆ। ଆଉ କଣ କରୁଥିଲେ ଭାଇ?
ବର୍ଷା ହୋଉଚି ତ ଏମିତି ବସିଚି ଆଉ।
ଶଏତିରିଶି।
ଆପଣ କଣ କରୁଥୁଲେ?
ନାଆଁମଏମିତି ବୁଲିକି ନି ପଳିଆଇନୁ।
କୋଉଠି ଅଛନ୍ତି ଟିକେ ସାଉଣ୍ଡ ବାହାର ସାଉଣ୍ଡ ଆପଣଙ୍କର ଆସୁଚି?
ହଁ ନାଇଁ ନାଇଁ କୁହନ୍ତୁ ଇଏ ପବନ ହୋଉଚି ତ ଯୋରେ।
ଆଚ୍ଛା ଆଚ୍ଛା ଆଚ୍ଛା।
ଏବେ ଶୁଣାଗଲକି ସାରେ? ମୁଁ ମୁଁ ଆଜି ଖାଇ ଥିଲି ଭାତ ଡାଲମା ଆଉ କଣ ସେଟା ବେସର ତରକାରୀ ଆଉ ପୋଟଳ ଭଜା।
ଆରେ ଆପଣଙ୍କର ତ ଭୋଜି ହେଇଥିଲା ତାହେଲେ ହେଟା ଖାଦ୍ୟରେ କଣ ଯିବ। ମୁଁ ଘରେ ଯଷ୍ଟ ଭାତ ହଁ।
ନାଇଁ ମତେ ଯେହେତୁ ରୋସେଇ ଆସେନି ମତେ ଯଦି ଭାତ ସହିତ ଆଉ ଦୁଇଟା ତରକାର ମିଳିଯାଏ ମୁଁ ମହାପ୍ରସାଦ ବୋଲି ଭାବିକି ଖାଇଦିଏ।
ହେ ହେ ହେ ଭଲ ଭଲ। ଏ ଘରେ ଥିଲେ ଟିକେ ଅଧିକ ଆଇଟମ୍ ମିଳେ ବାହରେ ଥିଲେ ତ ମୁଁ ଗୋଟେ ଆଇଟମ୍ ରେ ଖାଇ ଦିଏ।
ହଁ ଆପଣ କଣ ଖାଇଥିଲେ?
ମୁଁ ଭାତ ଡାଲି। ଶାଗ ଭଜା ଆଉ ସେ ଆଳୁ କାଙ୍କଡ ଭଜା। ଭାଇ ବର୍ତ୍ତମାନ ଟାଇମି ରେ ଗୋଟେ ସିଚୁଏସନ୍ ଆସିଚି। ଆମେ ସବୁ ଜାଣିଛୁ ଯେ ଶିକ୍ଷକ ମାନେ ହେଲେ ଭବିଷ୍ୟତ ଗଢିବାରେ ମୁଖ୍ୟ ଭୂମିକା। ମାନେ ଯଦି ଗୋଟେ ଛୁଆର ଭବିଷ୍ୟତ ଗଢୁଛି ଗୋଟେ ଡାକ୍ତର ହଉ ବା ଇଞ୍ଜିନିୟର ହଉ ତାକୁ ଗଢୁଛି। ଶିକ୍ଷକ। କିନ୍ତୁ ଆ ସେମାନଙ୍କର ପ୍ରାଥମିକ କର୍ତ୍ତବ୍ୟ ହବା କଥା ଯେ ଛାତ୍ରଛାତ୍ରୀଙ୍କୁ ପାଠ ପଢିବା କଥା। କେମିତି ଗୁଣାତ୍ମକ ପାଠ ଶିକ୍ଷା ପ୍ରଦାନ କରିବେ। କିନ୍ତୁ ବର୍ତ୍ତମାନ ସମୟରେ ଶିକ୍ଷକ ମାନଙ୍କୁ ମାନେ ଯୋଉ ପାଠ ପଢେଇବା ବାଦେ ବହୁତ ସାରା ଅଣ ଶିକ୍ଷକ ଅଦାନ କାର୍ଯ୍ୟ ଦିଆଯାଉଚି। ତ ଯେମିତି କିି ସେ ଗୋଟେ ନିର୍ବାଚନ କାର୍ଯ୍ୟ ହେଲା ଜନ ଗଣନା ହେଲା। ତଥ୍ୟ ସଂଗ୍ରହ ହେଲା ଏବଂ ପ୍ରଶାସନିକ କାମ ହେଲା ଏମିତି ବିଭିନ୍ନ ପ୍ରକାର କାର୍ଯ୍ୟ ତିଆଯାଉଚି। ତ ଏଗୁଡ଼ାକ କେତେ ଯଥାର୍ଥ? ଅ କେତେ ଆଫେକ୍ଟ ପକଉଛି ଆମର ଶିକ୍ଷଣକୁ? ତମର ଭିଉ କଣ ଏଥିରେ?
ନାଇଁ ନାଇଁ ଯଦି ବେଳେ ବେଳେ ମାନେ ମୁଁ ଯୋଉ ଆଶା ଯୋଉ ସ୍ୱପ୍ନ ଯୋଉ ବିଶ୍ଵାସ ନେଇକି ସ୍କୁଲ୍ ରେ ପାଦ ରଖୁଥିଲି ମୁଁ ଭାବିଥିଲି ସମାଜ ପାଇଁ ମୁଁ କିଛି କରିବି ଯୋଉ ଜିନିଷ ସେଗୁଡା ମୋ ଶିକ୍ଷକ ମତେ ଦେଇ ନଥିଲେ ମୁଁ ତା ବହୁ ଗୁଣା ସତ୍ତ ଗୁଣା ଅଧିକ ଏଇ ପିଲାମାନଙ୍କୁ ଶିଖେଇବି। ଗୋଟେ ସୁସ୍ଥ ଆଉ ସୁନ୍ଦର ସମାଜ ଗଠନରେ ମୋର ଭୂମିକା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ ବୋଲି ମୋର ଆଶା ଥିଲା। କିନ୍ତୁ ମୋର ସ୍ୱପ୍ନ ଗୁଡା ସ୍ୱପ୍ନରେ ରହିଗଲା। ଚାକିରି କରିବାରେ ଏତେ ଗୁଡ଼ାଏ ଜିନିଷରେ ମୋର ଅନୁଭୂ ମତେ ଆଜି ଲାଗୁଛି ଯେ ମୁଁ ଶିକ୍ଷକ ନୁହଁ ବୋଧ ହୁଏ ମୁଁ ଶ୍ରମିକ।
ହୁଁ ହୁଁ ହୁଁ।
ମତେ ଆଉ ଶିକ୍ଷକ ନିଜକୁ କହିବା ପାଇଁ ମୁଁ ଭାରି ଲଜ୍ଜା ବୋଧ କରୁଛି। ଦେଖନ ତୁ ବହି ବାଣ୍ଟିବା କାମ ହଉ ପୋଷାକ ବା ଣ୍ଟିବା କାମ ହଉ ମାଣ୍ଡିଆ ଲଡୁର ବଣ୍ଟନ କାର୍ଯ୍ୟ ହଉ ସାନିଟା ବଣ୍ଟନ କାର୍ଯ୍ୟ ହଉ ଜୋତା ବଣ୍ଟନ କାର୍ଯ୍ୟ ହଉ ସକ୍ସ୍ ବଣ୍ଟନ କଯ୍ୟ ହଉ ପିଲାମାନଙ୍କୁ ବିଭିନ୍ନ ଖେଳ କୁଦ ସମୟରେ ନିଜେ ଗାଡିରେ ନେଇ କି ବିଭିନ୍ନ ପ୍ରକାରର ସବୁ ପ୍ରତିଯୋଗୀରେ ତାରେ ଅଂଶଗ୍ରହଣ କରିବା ପାଇଁ ସାଙ୍ଗରେ ଯିବା ହଉ ବିଜ୍ଞାନ ମେଳାରେ ସେମାନଙ୍କୁ ନେଇକି ଯିବା ହଉ ଏହା ବ୍ୟତୀତ ନିରକ୍ଷରତା କାର୍ଯ୍ୟକ୍ରମ ହଉ ଆଉ ଗ୍ରାମ ମାନଙ୍କର ସର୍ଭେ ହଉ ଘରେ ସର୍ଭେ ହଉ ଉଁ ଘର ମାନଙ୍କରେ ଶୌଚାଳୟର ବନ୍ଦୋବସ୍ତ ଅଛି ନା ନାଇଁ ତାକୁ ସର୍ଭେ କରିବା ହଉ ବିଶେଷ କରି ଜନଗଣନା ହଉ ଇଲେକ୍ସନ କାମ ହଉ ଏପରି କୌଣସି କାମ ନାହିଁ ଯୋଉଟା କି ପ୍ରାଥମିକ ଶିକ୍ଷକ ଆଉ ମାଧ୍ୟମିକ ଶିକ୍ଷକଙ୍କ ଉପରେ ଲଦି ଦିଆଯାଉ ନାହିଁ ତେଣୁ ଯାହା ଦ୍ଵାରା ହଉଛି କଣ ଗୋଟେ ଶି କ୍ଷକର ମାନସିକତାରେ ଶିକ୍ଷକ ଆଉ ଶିକ୍ଷା ଆଉ ଶିକ୍ଷାର୍ଥୀ ରହୁନି। ତାରି ଭିତରେ ଖାଲି ରହୁଛି ଗଭୀର ଚାପ।
ତମେ କହିବା କଥା ଯେ ମାନେ ଶିକ୍ଷକର ପ୍ରଥମ ଭୂମିକା ହେଲା ଯେ ପାଠ ଦାନ କରିବା କିନ୍ତୁ ଯେତେ ଅଣ ଶିକ୍ଷକ ତ କାମ ଲଦି ଦିଆ ଯାଉଛି ସେଇଥିପାଇଁ ଯୋଉ ଗୋଟେ ପାଠ ପଢିବା ପାଇଁ ତାର ଯୋଉ ସ ସମୟ ଟା କମି ଯାଉଛି ଛୁଆ ମାନଙ୍କର। ଆଉ ଶିକ୍ଷାର ଗୁଣବତ୍ତା ବି ଦିନକୁ ଦିନ ହ୍ରାସ ହେଇଯାଉଛି। କାରଣ ଗୋଟେ ଟିଚର ମାନସିକ ଚାପରେ ଥାଇ କିି ଅଲଗା କାମରେ ଆଉ ସିଏ ପଢେଇବ କଣ?
ହୁଁ।
ସେ ତ ଅଲଗା କାମରେ ଚା କରୁଥିବ ତଥା ଶିକ୍ଷାର ଗୁଣବତ୍ତା ଟା ହା ଦିନକୁ ଦିନ ହ୍ରାସ ହେଇ ହେଇ ଯିବ ଅଟୋମେଟିକ୍। ତ ଏଇଥିପାଇଁ ଛାତ୍ର ମାନେ ବି କ୍ଷତିଗ୍ରସ୍ତ ହଉଛନ୍ତି ତାହା ସହିତ ଶିକ୍ଷଣ ବି କ୍ଷତିଗ୍ରସ୍ତ ହଉଛି ତା ସହିତ ଶିକ୍ଷକ ବି କ୍ଷତିଗ୍ରସ୍ତ ହଉଛି। ତ ଆକୁ ଦେଖିକି କିଛି ମାନେ ଗଭର୍ମେଣ୍ଟ କିଛି ପଦକ୍ଷେପ ନବା କଥା କି ଯେ ନାଇଁ ଆକୁ କମେଇ ଦିଆଯାଉ ଯାହା ଦ୍ଵାରା ସବୁ କିଛି ଶିକ୍ଷଣର ଗୁଣବତ୍ତା ଟା ବଢି ବଢି ଯିବ ନାଁ କଣ ଲାଗୁଛି ଆପଣଙ୍କୁ?
ହଁ ନିହାତି ଭାବରେ ମୁଁ ଏ କଥା କହି ରଖିବି ଯେ ଆମେ ଆଉ ଶିକ୍ଷାର୍ଥୀ ଶିକ୍ଷା ଆ ଶିକ୍ଷା ବ୍ୟବସ୍ଥାକୁ ନେଇକି ଆଉ ଶିକ୍ଷକ ହେଇକି ନାହୁଁ ବର୍ତ୍ ଆମେଶ୍
ତମେ ଆ ଯେ ଶୁଣନ୍ତୁ ଶୁଣନ୍ତୁ ତମେ ଆ ଯେ ପିକଚରରେ ଏଇଟା ଜଷ୍ଟିଫାଏ କରନ୍ତୁ ନାଁ ତମେ ସମସ୍ତଙ୍କୁ ଦେଖିକି ଜଷ୍ଟିଫାଇ ହନୁ କାରଣ ଆମକୁ ବି ଏ ଗମେଣ୍ଟର ବି ବହୁତ ସାରା କାମ ଅଛି ସେଗୁଡା କରିବ କିଏ ସେ ବି ଭାବୁଚି ଯେ ଗୋଟେ ଟିଚର ହିଁ ତାକୁ ପୁରା ପରଫେକ୍ସନରେ କରିପାରିବ ଯେହେତୁ ସେ ଜଣେ ଟିଚର ସେ ସେଇଟା ଭାବିକି ଦେଇ ଦଉଚି ତ ଏଇଟା - ତମେ ନିଜକୁ ଆଜ ଏ ହ୍ୟୁମାନ ବିଙ୍ଗ ଭାବିଂ ଜଷ୍ଟି ଫାଏ କରନ୍ତୁ ଯେ - ଗମେଣ୍ଟ କଣ କଣ ଷ୍ଟେପ ନେଲେ ଏଟାକୁୁ ଠିକ ରହିବ
ହଁ ମୁଁ ସେଇ କଥା କହୁଛି ଯେ ସରକାର ପଦକ୍ଷେ ନେବା ଟା ଠିକ- କିନ୍ତୁ ଯଦି ସ୍କୁଲରେ ଧରନ୍ତୁ ଯୋଉ ବ୍ୟବସ୍ଥା ଅଛି ଶିକ୍ଷକ ଆଉ ଶିକ୍ଷାର୍ଥି ଅନୁପାତ ଅନୁସାରେ ଯଦି ଶିଖ ପରିମାଣରେ ଉପଲବଧ ଅଛନ୍ତି- ତାହେଲେ ଏଥିରେ କୌଣସି ଦ୍ୱିଧା ନାହିଁ କୌଣସି ସରକାରୀ କାର୍ଯ୍ୟ କରିବାରେ ମୋ ସ୍କୁଲରେ ଆମେ ଦୁଇ ଜଣ ଶିକ୍ଷକ, ଜଣେ ସ୍କୁଲ ଜଗିଲେ ଜଣେ ଅଫିସ କାମରେ ଯାଏ ଜଣେ ଏମ ଡି ଏମ୍ ବହିଲେ ଆଉ ଜଣେ ଚାଉଳ ଆଣିବାକୁ ଯାଏ ତଣୁ ଏପରି ସ୍ତରରେ ଆମୁକୁ ଯଦି ମାନେ ଫାଶୀ ଦଣ୍ଡ ଦିଆଗଲେ ମଧ୍ୟ ଆମେ ଶିକ୍ଷା ବ୍ୟବସ୍ଥାରେ କିଛି ଉନ୍ନତି କରିପାରିବୁ ନାହିଁ ସରକାର ଦଉଚି ଠିକ ଅଛି, ସରକାର ଦେଖୁଚି ଇଏ ତୃଣମୂଳରେ ଅଛନ୍ତି ମାନେ ଇଏ ମୂଳରେ ଅଛନ୍ତି ଯେହେତୁ ଆମେ ତୃଣମୂଳ ସ୍ତରରେ କାମ କରୁଚୁ ଇଏ ମୂଳରେ ଅଛନ୍ତି ସରକାର ଗଛ ଉପରେ ଅଛନ୍ତି ଉପରେ ଥାଇକି ତଳ କଥା ତଳର ଲୋକର ଦୁଃଖ ବୁଝି ପାରୁନାହାନ୍ତି ନା ଦୁଃଖ କଥା ନୁହେଁ ଏଠି- ବାପା ମାଙ୍କର ଆଶା ରହୁଚି ମୋ ଛୁଆ ପାଠ ପଢିବାକୁ ଯାଇଚି, କିଏ କଣ ଜାଣେ କି - କି ଶିକ୍ଷକ ମାନେ ଭୋଟର ତାଲିକା ସଂଶୋଧନରେ ଗଲା- କି ଜନଗଣାରେ ଗଲା ସିଏ ଭାବନ୍ତି ସ୍କୁଲରେ କାହିଁକି ସାର୍ ଆବସେଣ୍ଟ ଅଚି ଏଠି କଣ ହୁଏ ସରକାର କୁହନ୍ତି ଶିକ୍ଷକ ମାନେ ମାନେ ସଠିକ ଭାବରେ ପଢଉ ନାହାନ୍ତି ପିତା ମାତା ଅଭିଭାବକ କହୁଚନ୍ତି ମଧ୍ୟ ଶିକ୍ଷକ ଠିକ ଭାବରେ ପଢଉ ନାହାନ୍ତି କିନ୍ତୁ ବାସ୍ତବରେ ଶିକ୍ଷକଙ୍କର କିଛି ଭୁଲ ନାହିଁ ସେମାନେ ପଢେଇବାକୁ ଚାହୁଁଚନ୍ତି ନା ତାଙ୍କ ପାଖରେ ସମୟ ଅଛି ନା ସୁଯୋଗ ଅଛି ନା ସୁବିଧା ଅଛି-
ଠିକ କଥା କହିଲେ ଯେ ଆପଣଙ୍କ କହିବା ଅନୁସାରେ ଯେ ମାନେ ଯେହେତୁ- ଓ ଜଣେ ଟିଚର ସେ ତୃଣମୂଳ ଜାଗାରେ ଅଚ - ଛି ସେ ମାନେ ସବୁ ଷ୍ଟେଜରେ ଦେଖିଦେଖି ଆସିଚି ଆଉ ଦେଖୁଚି ତ ତାକୁ କିଛି ମାତ୍ରରେ କାମ ଦିଆଯାଉ ମାନେ ଯୋଉଟାକୁ ବହୁତ ନେସେସରି ଆଉ ଅଧିକ ଯୋଉ କାମ ଦିଆଯାଉଚି ଅଧିକ ଯୋଉ ମାନସିକ ଚାପ ଦିଆଯାଉଚି ତାକୁ କମେଇ ଦିଆଯାଉ ଶିକ୍ଷକ ମାନଙ୍କୁ କେବଳ ଆବଶ୍ୟକ ଓ ସୀମିତ ଅଣଶିକ୍ଷା ଦାନ କାମ ଦିଆଯାଉ ତାଙ୍କର - ପ୍ରଧାନ ମାନେ ଧ୍ୟାନ ରହିବା ଦରକାର ଯେ ଶିକ୍ଷାଦାନ କରିବ ଆଉ ଛାତ୍ର ମାନଙ୍କର କିନ୍ତି ସର୍ବାଙ୍ଗୀନ ବିକ କାସ ହବା - ସେଇଟା ତ ଯଦି ଆମ ସ୍କୁଲଟେ ଗଢିଚେ କଣ ପାଇଁ ଯେ ଛାତ୍ର ମାନଙ୍କର କେମିତି ସର୍ବାଙ୍ଗୀନ ବିକାଶ ହବ କିନ୍ତୁ ଆମେ ଟିଚରକୁୁ ମାନେ ଆପଣ୍ଡ କରିଦେଇକି ତାକୁ ପାଠ ପଢା ଛାଡିକି କହୁଚ ଅଲଗା କାମ କର ତ ବହୁତ ମାତ୍ରାରେ ଏମିତି ନୁହଁ ଯେ ଆମକୁ ବହୁତ ମାତ୍ରାରେ - କାମ ଦିଆଯାଉଚି ସେଇଟା ମାନେ ଆମେ ତ ଆଜି ଗମେଣ୍ଟ କୂଳେ ଆମେ କରୁଚେ - କିନ୍ତୁ ସେଇଟା କମେଇ ଦିଆ ଗଲେ ସି - ସେ ମାନଙ୍କୁ ବଳିଯିବ ଶିକ୍ଷଣ ଟା ଗୁଣ ମହାନତ ଟା ସେଇଟା ଚେଞ୍ଜ ଚେଞ୍ଜସ। ନା କଣ ଲାଗୁଛି ଆପଣଙ୍କୁ।
ହଁ ନାଇଁ ନିହାତି ଭାବରେ ମୁଁ କହି ରଖିବି ଯେ। ଯଦି ମାନେ ଶିକ୍ଷା ନୀତି ପରିବର୍ତ୍ତନ ହେଲା। କିନ୍ତୁ ଶିକ୍ଷାନୀତି ତ ପରିବର୍ତ୍ତନ ହେଲା ଏ ଶି ଶିକ୍ଷକଙ୍କ ପାଇଁ କାହିଁକି କିଛି ନୀତି ନିର୍ଦ୍ଧାରଣ କଣ ଯଦି ଶିକ୍ଷକ ମାନଙ୍କ ପାଇଁ କିଛି ନୀତି ନିଦ୍ଧିଷ୍ଟ ହୁଅନ୍ତା ଯେ ସେମାନଙ୍କୁ ଏଇ ଗୋଟିଏ କିମ୍ବା ଦୁଇଟି କାର୍ଯ୍ୟରେ ସୀମିତ ରଖାଯିବ। ସେମାନେ ନିଜର ସମ୍ପୂର୍ଣ୍ଣ ସମୟ ଶୈକ୍ଷିକ କାର୍ଯ୍ୟ ଏବଂ ବି ବିଦ୍ୟାଳୟର ଆଉ ଶିକ୍ଷାର୍ଥୀ ମାନଙ୍କର ଯୋଉ ସର୍ବାଙ୍ଗୀନ ବିକାଶରେ କେବଳ ସହ ଶୈକ୍ଷିକ କାର୍ଯ୍ୟ। ମାନେ ଶିକ୍ଷାର୍ଥୀର ଶାରୀରିକ ବିକାଶ କିପରି ହବ। ଶିକ୍ଷାର୍ଥୀର ମାନସିକ ବିକାଶ କିପରି ହବ। ଶିକ୍ଷାର୍ଥୀର ସାମାଜିକ ବିକାଶ କିପରି ହବ ତାର ଆବେଗିକ ବିକାଶ କିପରି ହବ। ସେ ବିଭିନ୍ନ କଠିନ ପରିସ୍ଥିତିରେ ନିଜକୁ କେମିତି ମାନେ ଦୃଢ ଭାବରେ ମାନେ ସମ୍ମୁଖୀନ ହେଇ ଆଗକୁ ଯାଇପାରିବ ଆମେ ସେ ସବୁଥିରେ ସମୟ ଦବାକୁ ଚାହୁଁଚୁ। କିନ୍ତୁ ସେ ସବୁ। ପାଇଁ ବିଦ୍ୟାଳୟରେ ଉପଯୁକ୍ତ ସଂଖ୍ୟକ ଶିକ୍ଷକଙ୍କର ଘୋର ଅଭାବ ରହିଚି। ମୋ ସ୍କୁଲରେ ଆମେ ଶହେ ଶହେଟି ପିଲା ଆମେ ଦୁଇ ଜଣ ଶିକ୍ଷକ ତେଣୁ ନିହାତି ଭାବରେ ଆମ ଉପରେ ଚାପ। ଚାପ ପଡି ଯାଉଛି ଶିକ୍ଷକଟିଏ ଭବିଷ୍ୟତ। ଭବିଷ୍ୟତ ଗଢିବା ତ ବହୁତ ପିଲାଙ୍କ ଭବିଷ୍ୟତ ଗଢିବା ତ ସମ୍ପୂର୍ଣ୍ଣ ସମ୍ଭବ ନୁହେଁ ଗୋଟେ ଶିକ୍ଷକର ନିଜ ଭବିଷ୍ୟତ ମଧ୍ୟ ଘୋର ଅନ୍ଧାର। ବହୁତ କମ ଦର ନା ଦରମାରେ। ନିଜ ଘର ଠାରୁ ବହୁତ ଦୂରରେ ସେ ରହେ ସେ କିଛି ଜାଣେନି ସେ ଭାବେ ମୁଁ ତ ବିକିଚି ତାକୁ ପ୍ରତିଦିନ ସଓକଜ ମଗା ହୁଏ। ପ୍ରତିଦିନ ସଓକଜ ମଗା ହୁଏ ଆପଣ ଆଜି ଏଇଟା ଆପଣଙ୍କ ନାଁରେ ଲେଟର ଈଶୁ ହୋଇଥିଲା ଆପଣ କାହିଁକି କଲେନି। ତେଣୁ ଏଇ ତ ସୋକ ମାଗାଚାଲ ମାନେ ସେମାନେ ମାଗିବେ ଆମେ ମଧ୍ୟ ବାରମ୍ବାର ଲେଖେ। ଲେଖିକି ଦେବୁ ଭିନ୍ନ ଭିନ୍ନ। କିଛିଟା ସତ କୋଜ ରହିବ କିଛିଟା ମିଛ କୋଜ ମଧ୍ୟ ରହିବ ଆଉ ଆମ ମାନେ। ମିଛ ଦୁନିଆରେ ଟିକେ ମିଛ ନ କହିଲେ ବି ବଞ୍ଚିବି ହଉନି। ତେଣୁ ଆମେ ଚାହୁଁଛୁ ହଁ କୁହନ୍ତୁ।
ନାଇଁ ନାଇଁ ଠିକ କଥା କହିଲେ ସେଇଟା ଯେ ଆପଣ ଯେ ଏଇଦର ମାନେ ଯୋଉ କାଉଣସି। ଶିକ୍ଷକ କାମଟା କମେଇ ଦିଆଯାଉ ନହେଲେ ଯେତିକି ମାତ୍ରାରେ ଦରକାର ଆମକୁ ଟିଚର ଗୋଟେ ସ୍କୁଲକୁୁ। ସେତିକି ଦିଆଯାଉ ଯାହା ଦ୍ୱାରା କିଛି ଟିଚର ବାହାରକୁ ଗଲେ କିଛି ଟିଚର ରହିକି ଶିକ୍ଷଣ। ଆଉ ବଢ଼େଇ ପାରିଲିନି। ଭଲ ଲାଗିଲା ଆପଣଙ୍କ ସାଙ୍ଗରେ କଥା ହେଇକି ଏ ବିଷୟ ରେ। ଧନ୍ୟବାଦ।
ବହୁତ ବହୁତ ଧନ୍ୟବାଦ।